ହଁ ହଁ କୁଅ।
ହୁଁ କଣ କରୁଥିଲେ?
କିଛି ନାହିଁ ବସିଛି ଆଉ।
ବସଛ ମୁଁ ବି ବସିଛି। ସକାଳୁ କଣ କଣ କାମ କଲ କଣ କଣ କଲ?
ସକାଳୁ ତ ସେମିତି କିଛି କରିନି ସକାଳୁ ଉଠିଲି ଆଉ ବ୍ରସ୍ କରିକି ତାପରେ ଗାଧାଆ ପାଧୂଆ କରିକି ତାପରେ ଖାଇଲି। ଫାଷ୍ଟ କରି ସାରିକି କ୍ଲାସ୍ କରୁଥିଲି ଗୋଟେ କ୍ଲାସ୍ ଥିଲା ଦୁଇ ଘଣ୍ଟା ହେଲା କ୍ଲାସ୍ ଚାଲିଥିଲା କ୍ଲାସ୍ ଯୁଷ୍ଟ୍ ସରିଲା ଏବେ। ଚି ଆଉ ତମେ?
ସକାଳୁ ଉଠି କାମ ସାରି ଖିଆପିଆ ସାରି ଗାଧୁଆ ସାରି ଏବେ ବି ବସିଥିଲି କଲ୍ କଲି ଆଉ।
ଆଚ୍ଛା ଆଉ କାଲି କଣ ବ୍ୟସ୍ତୁଥିଲ ନା କଣ?
ହଁ କାଲି ବ୍ୟସ୍ତଥିଲି।
କିଛି କହିଲନି ତ ଆ ଶେଷ ଥିଲି ଏବେ କଣ କହୁଛ?
ହଁ। ମାନେ ସେମିତି ବ୍ୟସ୍ତ ମାନେ? ଘର ପାଖରେ ରହିଲେ ଯେଉଁ ଟାଇମରେ ବି ଫ୍ରି ସେଇ ଟାଇମ ରେ ସାଉଣ୍ଡ ମାନେ ମା କଥା ହୁଅନ୍ତି କେତେଳେ ବାବା କ ଥା ହୁଅନ୍ତି ତ ସେମିତି ତ କଥା ହେଲେ ସାଉଣ୍ଡ ଶୁଣାଯିବ ସେଥିଲାଗି କଥା କହିବିନି ମୁଁ। ଆଉ ଝିଅ ପିଲା ମାନେ ଘର ପାଖରେ ରହିନେ ହିଁ କାମ କରିବାକୁ ପଡିବ ନା ସେଥିଲାଗି। ଘରେ ସମସ୍ତେ ମା ବସି ଟିଭି ଦେଖୁଛନ୍ତି ରୋଷେଇ ସରିଲାଣି। ସବୁ ଘର ପାଖରେ ଏଇ ବସ ଛ ଅଛନ୍ତି ଏବେ। ତୁମ ଘରେ?
ମୋ ଦି ଭୋଉଣି ହେପଟେ ଅଛନ୍ତି ସେପଟେ ଆଉ ଗୋଟେ ରୁମ୍ ରେ ଅଛନ୍ତି ଟିଭି ଦେଖୁଥିବ ନ ହେଲେ ଫୋନ୍ ଦେଖୁିଥିବେ। ମୁଁ ତ ରୋଷେଇ ଖାଇବା ବନଉଚି। କିୁନ୍ତୁ ବାବା ନାହାନ୍ତି ବାହାରୁକୁ ଯାଇଛନ୍ତି।
ଆଉ କଣ?
ତମର ଯୋଉ ରଜ ଗଲା ରଜ ମାନେ କରନା ରଜ ପର୍ବ?
ରଜରେ ସେମିତି ମୁଁ କିଛି କରେନି।
କାଇଁକି ତମର ମାନେ ରଜ ଭଲସେ ହୁଏ ନା ନାଇଁ?
ସେମିତି ଆମର ହୁଏ ହେଲେ ମୁଁ ସେମତି ବାସ୍ ଯାଏ ଦୋଳିଝୁଲେ। ସେମିତି ବେଶୀ କିଛି ଆଉ ସେମିତି କିଛି କରେନି।
ଆଉ ନୂଆ ଡ଼୍ରେସ୍।
ହୁଁ ସେମିତି ଡ୍ରେସ୍ ଆଣିଥିଲି ହେଲେ ପିନ୍ଧି ନାହିଁ। ସେମତି ସଜେଇବାକୁ ଏମିତି ମତେ ଭଲ ଲାଗେନି ତ ସେମିତି ପଳେଇ ଯାଇ ଥିଲି ଗୋଟେ ଦିନ ଫାଷ୍ଟ ଦିନ ଇ ଯାଇଥିଲି ଆଉ ଯାଇବି ନାହିଁ ସେମତି ସାଙ୍ଗମାନେ ବି ନାହାନ୍ତି ପାଖରେ ଏବେ ଘର ପାଖରେ ତ ସେଥିପାଇଁ ତ ଭଲ ଲାଗିନି ତ ସେଥିପାଇଁ ଯାଇନେଇଁ।
ଘର ପାଖରେ ହିଁ ଦୋଳି ଲାଗିଛି କୋଉଠି ଦୁର କୋଉଠି।
ହୁଁ ଘର ପାଖରେ ହେଲେ ଟିକେ ମାନେ ଯିବାକୁ ପଡିବ। ଆମରି ମାନେ ଆମ ଗାଁ ରେ ହିଁ ଦୁଳି ହୁଁ ଲାଗେ କିନ୍ତୁ ମୋ ପୁରା ଘର ପାଖରେ ନୁହେଁ।
ଆମର ତ ଏଠି ମାନେ ବୋହୁତ ବଢ଼ିଆ ସେମି ଏଥର ସେଲିବ୍ରେଟ୍ କଲୁ ଦୋଳି ଫୋଳି ଲଗେଇଥିଲୁ ପିଠା ଖାଇବୁ ପାନ ଖାଇବୁ ପୁରା ବୁଲାବୁଲି ହେଇଥିଲା ବୋହୁତ ବୁଲାବୁଲି ହେଇଛି ଆମ ଘର ପାଖରେ ହିଁ ଆମରି ଦୋଳି ଲଗେଇଥିଲୁ। ତ ବଢିଆସେ ନୁଆ ଡ୍ରେସ୍ ପିନ୍ଧିକି ପୁରା ବୁଲାବୁଲି। ଦି ଦିନି ପୁରା ବୁଲାବୁଲି କରିଛୁ ବଢିଆ ସେ।
କେତେ ଦିନ ପାଳନ କରକି ସେଟି?
ଆମର ତିନି ଦିନ ହୁଏ ହଁ ନାଇଁ ତିନି ଦିନ ଫାଷ୍ଟ ତ ସଜବାଜ। ହଁ ସଜବାଜ ଦିନ ଖାଲି ଯାହା ସଜ୍ ଜବାଜ ହିଁ ହବ ଯାହା ଲଗେଇବା ପାଇଁ ଧର ପାଉଁଜି ଆଣିଥିବ କି ଚୁଡ଼ି ଫୁଡ଼ି ଆଣିଥିବ କି ମେହେନ୍ଦି ସେଇ ଦିନଟା ହିଁ ଲଗ ଲଗାଲଗି ଯାହା କରିବୁ। ଆଉ ଫାଷ୍ଟ ରଜ ଦିନରୁ ତ ଡ୍ରେସ୍ ପିନ୍ଧା ହେବ ପାନ ଖିଆ ହେବ ବୁଲାବୁଲି ହବ ଦୋଳି ଖେଳ।
ଆମର ତ ବଢିଆ ସେ କରିଥିଲୁ ସବୁ ଏଥରକ।
ହଁ।
ଆଉ ତମର କଣ ସେପଟେ କଣ ପର୍ବ କଣ ଫେମସ ଭଲସେ ହୁଏ
ଆଁଜ୍ଞା।
ମୁଁ କହିଲି ପର୍ବ ତମର କଣ ସେପଟେ ପ୍ରସିଦ୍ଧ ମାନେ ଭଲସେ ଯୋଉଟାକ ପାଳନ କରାଯାଏ କୋଉ ପର୍ବ?
ପୁଜା ବହୁତ ଭଲସେ ହୁଏ।
ଯୋଉ ହୁଏ ନା ବାସନ୍ତୀ ଦୁର୍ଗା। ବାସନ୍ତି ଦୁର୍ଗା କୁହନ୍ତି ନାଇଁ ସବୁ ନା
ବାସନ୍ତି ବାସ୍ ଏମତି ହଁ ଘଟ ଉଠେ, ଏମିତି ମେଳା ବହୁତ ଦିନ ବସେ ଭଲ ଲାଗେ।
ଉଁ ମାନେ ମୂର୍ତ୍ତି ତ ମାନେ ମାଆଙ୍କର ମୂର୍ତ୍ତି ଆସେ ପୂଜା ହବା ପାଇଁ?
ନାଇଁ ଆମର ମନ୍ଦିର ଅଛି।
ଆଚ୍ଛା ମନ୍ଦିର ଅଛି।
ବୁଲିବା ପାଇଁ ଆସିବ।
ଯିବି ଆଉ ହୁଁ
ନାଁ ତୁମ ଗାଁରେ କଣ କଣ ମନ୍ଦିର ଅଛି ମାନେ ପାଖାପାଖି?
ଉଁ ପାଖାପାଖି ଆମ ଟେ ଶିବ ମନ୍ଦିର ଅଛି। ଆଉ ଶିବ ମନ୍ଦିର ଆମର ଗୋଟେ ବି ଠସ୍ ଉଇ ଆମ ଏପଟେ ତ ଯୋଉ ସାରଳା ଗୋରେଖନାଥ ଏପଟ ପୁରା ମସ୍ୟ ସମସ୍ତେ ବହୁତ ସାରା ଲୋକ ଆସୁଛନ୍ତି। ସାରଳା ଗୋରେଖନାଥ ତ ସେ ଅଛି ମନ୍ଦିର। ଆଉ ଆମ ଗାଁରେ ଗୋଟେ ବୁ ଜା ହୁଏ କୁମାର ପୂର୍ଣ୍ଣିମା ଟାଇମ୍ ରେ ଗୋଟେ ଲକ୍ଷ୍ମୀ ପୂଜା ଆମ ଗାଁରେ ହୁଏ ସେଇଟା ଆମ ଘର ପା ଟାଇ ହେଁ ହୁଏ ବଲେ ପୁରା ବହୁତ ବଢ଼ିଆସେ ହୁଏ ଗାଁ ସାରା ଲୋକ ପୁରା ପୁଜାରେ ରୁହନ୍ତି। ସେଇଟା ବଢ଼ିଆ ଗଛେ ପ୍ରାୟ ଆମ ଗାଁରେ ହୁଏ। ଉଁ ସମସ୍ତେ ଯାହାଠୁ ସେଇଟା ତମର ଯୋଉ ଖୁଦୁରୁକୁଣୀ ପୂଜା ହୁଏ ନାଁ?
ଖୁଦୁରୁକୁଣୀ।
ହଁ।
ହଁ ସେମତି ହୁଏ ହେଲେ ଆମର ଏପଟେ ସେମତି ମାନନ୍ତିନି।
ହଁ।
ତମେ କଣ ରୋଷେଇ କରିବା ଜାଣିଚ ଯେମିତି ଭଲସେ ମାନେ ରୋଷେଇ କରିପାରିବ, କଣ ଖାଇ
ନାଁ ଭଲସେ ରୋଷେଇ ତ ମତେ ଆସେନି। ତମେ ତ ଆମତି କରେନି ଏମିତି। ଛିମାନେ ହଁ ସେଇ ତ ଭାତ କରିପାରିବି ଡାଲି କରିପାରିବି ଭଜା ଏମତି ସିମ୍ପୁଲ ଖାଇବା କିଛି ଭାତ କିଛି ନାହିଁ ପାଣି
କେମତି ବି ମାନେ ପୁରା କୁହନ୍ତୁ ଯଦି ମୁଁ ଜାଣିନଥିମି ଶିଖିବି ଆଉ।
ଉଁ ଅ ଭାତ ମାନେ ପାଣି ବସା ହବ ଫାଷ୍ଟ। ଏତେ ପାଣି ବସେଇଲା ପରେ ପାଣି ଟିଏ ତାତିଲା ପରେ କି ଫୁଟିଲା ପରେ ତାପରେ ଚାଉଳକୁ ଧୋଇକିନା ଚାଉଳ ପକେଇ ଦବ ଚାଉଳ ପକେଇ ବାସ୍ ତାଲା ପାଣି ଦେବା ପରେ ଦରକାର ହେଲା ଦେଖିବ ନହେଲେ ରହିବ ମାନେ ଫୁଟି ଫୁଟିକି ଭାତ ହବା ଯାକେ ତାପରେ ଭାତଟା ଯଦି ମାନେ ପେଜମରା ଭାତ କଲ ମାପିକିନା ଦେଇଦେଲେ ଭାତ କେତେ ମାନେ ପାଣି କେତେ ଚାଉଳ କେ ଛେ ମାନେ ପାଣିଟା ମରିଯାଏ। ଆଉ ନହେଲେ ଯଦି ଅଧିକ ପାଣି ହେଇଥିବ ତାକୁ ଗାଳିବା ପାଇଁ ପଡ଼େ ସରିଲା ପରେ ଗାଳି ଦବ ଭାତ। ଏ କାଲି ଭାତଟା ରହିଯିବ ଆଉ ପାଣିବୁ ଆଉ।
ତାପରେ ଭାତ ପୁରା ତିଆରି ହେଇଗଲା। ତା ପାଇଁ ତରକାରୀ ତରକାରୀ ଏବେ ମୁଁ କହୁଚି। କଣ କରିବା ଆଜି ତ ଗୁରୁବାର। କିନ୍ତୁ ନିରାମିଷ ସେମତି କିଛି ଜାଣିନି ତ ମୁଁ ଚିକେନ୍ କହିଦୋଉଚି କେମିତି ରୋଷ୍
ଆଚ୍ଛା କୁହ।
ହ ପ୍ରଥମେ କ ମାନେ କଢ଼ା ବସେଇକି ଗରମ କରିବା। ତାପରେ କିଛି ସମୟ ପରେ ତେଲ ଢାଳିବା ତ ତେଲ ଟିକେ ହାଲକା ଗରମ ହେଇ ସାରଲା ପରେ ଆ ଚିନି ଯଦି ଆଁ ଦେଲେ ହବ ନହେଲେ ବି ନାହିଁ ସେମିତି ଦେଲେ କଲର ହୁଏ ଚିନି ଟା। ଭଲ ଲାଗେ। ହଁ ସେଥିଲାଗି ଚିନି କୁ ଦେବେ, ତାପରେ ଚିନି ଯେତେବେଳେ ପୁରା ଫୁଟି ସାରିକି ଉପରକୁ ମାନେ ଯେମିତି ଫେଣ ଫେଣ ଟାଇପରେ ଫୁଟେ ଲାଲ ଲାଲ ହେଇଯିବ। ତାପରେ ପିଆଜ କଟା ଦେବେ, ପିଆଜ କଟା ଦେଇ ପିଜା ମାନେ ପିଆଜକୁ ଭଲସେ ଭାଜିବେ ଭାଜି ସାରିଲା ପରେ ଆମେ ଯୋଉ ଅଦା ରସୁଣ ବାଟିକି ରଖିଥିବା ତାକୁ ପକେଇବା। ତାକୁ ପକାଇକି ବି ଭଲସେ ଭାଜିବା ତା ସହିତ ଟିକେ ଲୁଣ ହାଲକା ଦେଇଦବା କାରଣ ଯୋଉ ଅଦା ଥାଏ ସେ ଛିଟକି ଯାଏ ତ କାଳେ ଲାଗିଯିବ ହାତକୁ। ହୁଁ ସେଟା ଦେଇସାରିଲାପରେ ନାଡିବା ଦେଖିବା ହାଲକା ଭାଜା ହେଇଗଲା ପରେ ସେଥିରେ ଟମାଟୋ ଦେଇ ପୁଣି ଥରେ ନାଡିବା ତାପରେ ଯୋଉ ତା ଟିଏରେ କି ଯୋଉ ପ୍ଲେଟ ରେ ବି ରଖିଥିବ ତାର ପାଣି ବି ସେମିତି ଦେଇ ଦିଅନ୍ତି। ନହେଲେ ବି ସେମିତି ସେଇ ତାଟିଆରେ କିଛି କିଛି ପାଣି ଦେଇ ତେଲ ହଳଦୀ ଲୁଣ ଦେଇ ଭଲସେ ଗୋଳେଇ ଯାହାବି କିଛି ମସଲା ଦେବାକୁ ଯଦି ଚାହୁଁଥିବ, ନର୍ମାଲ କଲେ ଏମିତି ଦେଇଦବ। ଏଇ କଡ଼ାରେ ଦେଇ ପୁଣି କଷିବ। ଭଲସେ କଷି ସାରିଲା ପରେ ଏ ଚିକେନ କୁ ଧୋଇ କରି ରଖ ରଖିଥିବ, ଚିକେନକୁୁ ତାକୁ ସେଥିରେ ଢାଳିକି କଷିବ, କଷା ହୋଇସାରିଲା ପରେ କାଢ଼ି କିରି ଖାଇବ ନହେଲେ ଦେଖିବ ସିଝିବା ପର୍ଯ୍ୟନ୍ତ କଷିବ, ତାପରେ ପାଣି ଦେଇ, ହାଲକା ଫୁଟେଇ ତାପରେ କିଛି କିଛି ବି ଗୁଣ୍ଡି ଜିରା ଗୁଣ୍ଡି ଏମିତି କିଛି ଗୁଣ୍ଡି ଯୋଉ ହଁ ମସଲା ଥାଏ ମାଂସ ମସଲା ଯୋଉ ହଁ ଗରମ ମସଲା ଗୁଣ୍ଡି ହଁ। ସେମିତି ଗୁଣ୍ଡି ଉପରେ ଦେଇ ତାପରେ ହେଇଲା ଆଉ ଭାତ ମାଂସ ତରକାରୀ ଖାଇବା।
ହ ହ ଉଁ ଯିଏ କଷା ଖାଇବ ତା ମାନେ ପାଣି ଆଉ ଦେବନି କଷା ଖ ଖାଇବ ବାହର କରି ନହେଲେ ଯାହାର ପାଣି ଝୋଳ ଟିକେ ଦରକାର, ସେଥିରେ ପାଣି ଦେଇକି ଫୁଟେଇବା ଭଲ ଲାଗେ ହଁ ହଁ ଠିକ କଥା।
ନହେଲେ ଭାତରେ କଷା କେମିତି
ହଁ ସେଇଆ ଶୁଖିଲା ହେଇଯିବ ନା।
ହୁଁ। ଆଉ କଣ ଆସେ ଚା ବନେଇ ଆସେ?
ହଁ ହଁ ଚା ଟା ତ ବଢ଼ିଆ ବନାଏ ମୁଁ।
ହଁ ତେବେ ଚା ଟା କହିଦିଅ କେମିତି ବନାଅ ତୁମେ? ସେଇ ଚା ମାନେ ସେମ କି ମୁଁ ବନେଇବି ଯଦି ଭଲ ଲାଗିଲା।
ହଁ ଚା ଟା ତ ମୁଁ ମାନେ କ୍ଷୀରରେ ହେଲେ କ୍ଷୀର ଯଦି ହେଇଥିବ କ୍ଷୀରଟା ବସେଇଦେବ ଚା ଫାଷ୍ଟ। କ୍ଷୀର ବସେଇଦବ କ୍ଷୀର ଟିକେ ଗରମ ହେଲା ପରେ ତା ଦେହରେ ଚିନି ଆ ଚିନି ପକେଇଦିଏ ଚା ପକେଇଦିଏ ତାପରେ ଅଦା ଛେଚା ନହେଲେ ଗୁଜୁରାତି ଛେଚା ଟିକେ ଛେଚିକିନା ତାପର ପକେଇଦିଏ। ତାପରେ ଫୁଟିଯିବ। ତାପରେ ହେଇଗଲା ଚା ଆଉ। ଏମିତି ଅମୁଲ ହେଲେ ଅମୁଲରେ କଲେ ତ ଆଗ ପାଣି ତା ଭାବରେ ଦିଆହେବ ପାଣି ଟିକିଏ ଗରମ ହେଲା ପରେ ଅମୁ ଳି ଗୋଳା ହେବ। ତା ପରେ ଚା ଚିନି ଯାହାବି ଅଦା ଗୁଜୁରାତି ଯାହାବି ପକେଇବାର ପକେଇଦବ। ହେଲାବେଳସୁକି ଟିକିଏ ଖାଲି ଫୁଟା ହେବ ଆଉ ଭଲସେ ଯେତେ ଫୁଟିବ ସେତେ ଟେଷ୍ଟ ଆସିବ ଚା। ତାର ନା ସେମିତି ହିଁ ମୁଁ ବନାଏ। ତମେ କେମିତି ବନାଅ କୁହ?
ମୁଁ ବି ଏମିତି ବନାଏ ଆଉ କେମିତି ବନେଇବା।
ହଁ।
ନହେଲେ ମୁଁ ଗୋଟେ ମୋବାଇଲରେ ଦେଖିଲି ଗୋଟେ ପ୍ରଥମ କଣ କଲେ ନା ପ୍ରଥମ ଚିନିକୁ ଦେଇଦେଲା ଚିନିକୁ ଫୁଟେଇଲା ତା ଯୋଡି ଗଲା କିନ୍ତୁ ଲାଲା ଲଲା ତାପରେ କ୍ଷୀର ଦେଲା। ଆ କ୍ଷୀରଣା ତାପରେ ଯୋଉ ଆମର ଚାହା ପତିକୁ ଦେଲା ଚାହା ପୋତିକୁ ପୁଣି ସେଇ ଚାମଚିରେ ନାଡ଼ିଲା ହଁ ଗୋଳେଇଲା। ଗୋଳି ସାରିଲା ପରେ କ୍ଷୀର ଦେଲା ଦେଇ ଲାଷ୍ଟ ଫୁଟେଇଲା ଯୋଉ ତାପରେ ଯୋଉ ଅଦା ଛେଞ୍ଚା ଆମର ଯୋଉଁ କଣ କହିଲା ଗୋଲମରିଚ। ହଁ ତାକୁ ଛେଞ୍ଚିକି ପକେଇକି ଫୁଟିକି ଭଲଯାଏ। ଭଲ ଲାଗେ କ୍ଷୀର ଚାହା ଖାଇବାକୁ ଭଲ ଲାଗେ ହଁ। କ୍ଷୀର ଚା କାହାକୁ ଭଲ ଲାଗେ ନା ଏଇ ଯଉ ଲାଲି ଚା?
ନାହିଁ ମୋତେ ତ କ୍ଷୀର ଚା ନା ଅମୁଲ ଚା ଦୁଇଟା ମୋର ବେଶୀ ନାଲି ଚା ବେଳେବେେଳେ ପିଏ କେତେବେଳେ କେମିତି? ଦେହ ଖରାପ ହେଇଥିଲେ ମମି କହିବ ଟିକେ ପିଇଦେ ନହେଲେ ନାଇଁ ସେମତି
ହୁଁ ଲାଲିଚା ରେ ତୁଳସୀ ହଁ ମତେ ବି କ୍ଷୀର ଚା ଭଲ ଲାଗେ। ହେଲେ ଯେତେବେଳେ କି ଥଣ୍ଡା ହୋଇଯାଇଥାଏ ତଣ୍ଟି ବସିଯାଇଥାଏ ସେତେବେଳେ ହଁ। ସେତେବେଳେ ଲାଲି ଚାରେ ଅଦା ଦେଇ ତୁଳସୀ ଦେଇ ଏମିତି ଫୁଟେଇକି ଭଲ ଲାଗେ ସେମିତି ଖାଇବାକୁ।
ହଁ ହଁ।
ଆଉ କଣ ଦେଖୁଛ ଏବେ ପାଖାପାଖି ମାନେ ଏବେ ବସଛ ନା? ପାଖାପାଖି ତୁମ ଆଖି ଆଗରେ ଦେଖାଯାଉଥିବା କିଛି ବି ଜିନିଷ ନାମ କହିଯାଉ ସବୁ ଯାହାବି ଦେଖୁଛୁ?
ମୁଁ ତ ଏବେ ଘରେ ହିଁ ଅଛି ରୁମ୍ ଭିତରେ ତ ମୋତେ ଦେଖାହେଉଛି ଏବେ ଘଣ୍ଟା ଫ୍ୟାନ୍। ମୋ ଘର ଲାଇଟ୍। ଆଉ ବହିପତ୍ର ସବୁ ରଖାହେଇଛି ଡ୍ରେସ୍ ରଖାହେଇଛି। ଆଉ ଏଇଟା ହିଁ ଅଛି ଆଉ କଣ କହିବି?
ଆଛା।
ତମେ ଅଛ କୋଉଠି ଘରେ ତ ନା କୋଉଠି?
ହଁ ମୁଁ ବି ଏବେ ଘର ପାଖରେ ବସିଛି ବସି ତ ନାହିଁ ଶୋଇଯାଇଛି।
ଆଚ୍ଛା। ହଁ ଆଉ କ?
ଆଉ କଣ ସବୁ ଭଲ ଆଉ ତୁମ ଘରେ ମାଉସୀ ମଉସା କଣ କରୁଛନ୍ତି?
ମଉସା ମୋର ମମି ବାବା ତ?
ହ
ମମି ତ ରୋଷେଇ କରୁଛି ବାବା ନାହାନ୍ତି ବାହାରକୁ ଯାଇଛନ୍ତି ଟିକେ
ହୁଁ।
ହୁଁ।